ହଁ କହ।
କଣ କରୁଛ ବର୍ତ୍ତମାନ?
ମୁଇଁ ବସିଥିଲି ଆଉ।
ଆଜି କଣ କୋଉ ବିଷୟରେ କଥା ହବା।
ଆଜି ଗୁରୁ ଦିବସ ବିଷୟରେ କଥା ହବା।
ତୁ ତାହେଲେ କହ ତୁମ ସ୍କୁଲରେ କି କଲେଜ ରେ କେମତି ଗୁରୁ ଦିବସ ପାଳନ କରାଯାଏ।
ହଁ ଆମ ସ୍କୁଲରେ ତ ଅ ଯୋଉ ଗୁରୁ ଦିବସ ପୂର୍ବ ଦିନଠୁ ମାନେ ଯୋଉଟା ସ୍କୁଲରେ ସବୁଠୁ ବଡ କ୍ଲାସ ରୁମ ଥାଏ ସେଟାକୁ ପୁରା ସମସ୍ତେ ବଡ ପିଲା ସବୁ ମିଶିକି ଧୋଇ ଦିଅନ୍ତି। ଧୋଇକି ଧୋଇ ସାରିକି ତାକୁ ସବୁ ସଜାସଜି କରିଦଉ ଟିକେ ଡେକୋରେସନ ପାଇଁ ସଜାସଜି କରିଦଉ ଉ ବେଶୀ ତ କିଛି ହୁଏନି ଏମିତି ଅଳ୍ପ ଟିକେ ଖାଲି ଯାହା ସଜାସଜି କଣ ବ୍ଲାକ୍ ବୋର୍ଡ ପୋଛି ଦଉ। ଅଛି କିି ଯାହା ଅଳିଆ ଭଳିଆ ସବୁ ଥିବ ବାହାର କରିଦଉ ଯୋଉ ଚେୟାର ଟେବୁଲ ଗୁଡା ଟିକେ ସଜେଇକି ପକଉ ସେମିତି ଆଗରେ ସାର୍ ମାନଙ୍କ ପାଇଁ ଚେୟାର ସଜେଇ ଦଉ ଆଉ ସେତିକି ସାରି ଦେଇଥାଉ ତା ପୂର୍ବ ଦିନଠୁ ସେଇ ଦିନ ଆସିଲେ ଖାଲି କଣ କରୁନା। ସେଦିନ ସକାଳୁ ଯାଉ ଘରୁ ସବୁ ଫୁଲ ତୋଳିକି ନେଇଥିବୁ ଯାଇକି ସେଠି ମାଳ ତିଆରି କରିଦଉ ଫୁଲହାର ଫୁଲହାର କରି ଦେଇେଇକି ଅଫିସ ରୁମ ରୁ ଯାଇକି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୃିଷ୍ଣଙ୍କର ଫଟୋ ଆଣି କି ତାକୁ ଧୋଇକି ରଖିଦଉ ପୋଛିକି ସେଇଠି ଫୁଲ ହାର ପିନ୍ଧେଇ ଦଉ ପିନ୍ଧେଇ ଦଉ ତାପରେ ତ ଯାଇକି ସବୁ ସାର୍ ମାନଙ୍କୁ ଡାକିକି ଆଣୁ ଆଣୁ ସେମାନେ ସବୁ ଆସିଲା ବେଳକୁ ସବୁ ଦି ଜଣ ବଡ ପିଲା କିଏ ଦି ଜଣ ସେ ସବୁ ପ୍ରସ୍ତୁତ ହେଇକି ଥିବେ ଉ ଥାଳିରେ ଦୁବ ଆଉ ଅରୁଆ ଚାଉଳ ଚନ୍ଦନ ଫୁଲ ସବୁ ରଖିକି ଥାଆନ୍ତି ସାର୍ ମାନଙ୍କୁ ସବୁ ଯୋଉ ଦୀପ ସଜେଇ ଦେଇଥାନ୍ତି ସାର୍ ମାନେ ଆସିଲେ ତାଙ୍କୁ ଆଗେ ବନ୍ଦାପନା କରି ଅରୁଆ ଚାଉଳ ଛିଞ୍ଚିବେ ତାଙ୍କ କାନରେ ଗୋଟେ ଫୁଲ ଗେଞ୍ଜି ଦେଇକି ତାପରେ ତାଙ୍କୁ ବନ୍ଦାପନା କରୁ ଓ କରିକି ଚାଉଳ ପକେଇ ବନ୍ଦାପନା କରିସାରିକି ଜଣେ ଜଣେ କି ଭିତରକୁ ଆଣିକି ବସଉ ତାପରେ ସେମାନେ ବସିବେ ତାପରେ ଛୁଆ ସବୁ ତ ଆଗରୁ ଆସିକି ବସି ସାରିଥିବେ ବସି ସାରିଲା ପରେ ତାପରେ ଯିଏ ସବୁ ଦି ଜଣ ଦିଇ ତିନି ଜଣ କି ଚାରି ଜଣ ସବୁ ବଡ଼ ପିଲା ଯାଇକି ଜଣେ ଜଣେ ସାର୍ ଙ୍କୁ ସବୁ ଦେଇଦଉ ପେନ୍ ସବୁ ଆଣିଥିବୁ କଳା ନାଲି ପେନ୍ କଳା ପେନ୍ ମିଶିକି ଆଣିଥାଉ ସବୁ ପେନ୍ ଦି ଦିଟା ତିନି ତିନିଟା ନେଇକି ଦେଇଦଉ ଦେଇ ସାରିଲା ପରେ ଆଉ ଯଦି କି ଛୁଆ ସବୁ ନିଜେ ଯଦି କିଛି ଆଣିଥିବେ ଉପହାର ସାର୍ ଯୋଉ ସାର୍ ମାମ୍ ଙ୍କ ପାଇଁ ସେମାନେ ବି ନେଇକି ଦିଅନ୍ତି ଦେଇ ସାରିଲା ପରେ ପ୍ରଧାନ ଶିକ୍ଷକ ଯିଏ ଥାଆନ୍ତି ତାଙ୍କୁ ଯାଇକି ଜଣେ ପିଲା ଡାକନ୍ତି କି ପ୍ରଦୀପ ପ୍ରଜଳନ କରିବା ପାଇଁ ତାପରେ ପ୍ରଦୀପ ପ୍ରଜଜ୍ୱଳନ କରି ସାରିଲା ପରେ ତାପରେ କଣ କ ତାପରେ ଜଣେ ଜଣେ ଏ ସାର୍ ସବୁ ପୁଣି କୁହନ୍ତି ସିଏ ଆଗେ ହେଇ ଦିଅନ୍ତି ସିଏ ଆଗେ କିଛି ଭାଷଣ ଦେଇଦିଅନ୍ତି ଦେଇ ସାରିଲା ପରେ ଜଣେ ଜଣେ ସାର୍ ସବୁ କୁହନ୍ତି କହି ସାରିଲ ପରେ ଛୁଆଙ୍କ ପାଳି ପଡେ ଛୁଆ ସବୁ ଯିଏ ଯାହାର ଯାହାର ଇଚ୍ଛା ଥାଏ ଯା ଇଚ୍ଛା ନଥାଏ ବି ସାର୍ ମାନେ ବାଧ୍ୟ କରନ୍ତି ତମକୁ କିଛି କୁହ କହିଲେ ଶିଖିବ ଏମିତି କରିକି ସମସ୍ତେ କୁହନ୍ତି ଜଣେ ଜଣେ ଜଣେ ଜଣେ କରିକି କହିବେ ଏ ଜଣେ ଜଣେ ଭାଷଣ ଆଗେ ବଡ ପିଲା ଦେଇ ସାରିଲା ପରେ ତାପରେ ଛୋଟ ପିଲାଙ୍କୁ କୁହାଯାଏ କହିବାକୁ ବେଶୀ ଛୋଟ ନୁହଁ ତ ଅଳ୍ପ ବଡ ପିଲାଙ୍କୁ ତାଙ୍କୁ କୁହାଯାଏ କହିବାକୁ ଏମିତି ସବୁ କହିସାରନ୍ତି କହି ସାରିଲା ପରେ ତାପରେ ସାର୍ ମାନେ ମିଠା ପିଠା କି ବରାଆଳୁ ଚପ୍ ଯାହା ବ୍ୟବସ୍ଥା କରିଥିବେ କି କିଛି ଚକଲେଟ ଫକ୍ଲେଟ ଯାହା ଦିଅନ୍ତି ସାର୍ ମାନେ ବି ଦିଅନ୍ତି ତାପରେ ଖାଇକି ଘରକୁ ପଳିଆସୁ ସେଦିନ ପାଠ ପୁଢା ହୁଏନି ଆଉ ଆଉ ତମ ସ୍କୁରେ କଣ କେମିତି ପାଳନ କରାଯାଏ।
ଉପ ସ୍କୁକୁଲୁ ଇଂଲିସ୍ ସ୍କୁଲୁ ହାଇ ସ୍କୁଲ ସବୁ ଏକାଠି ହଏ ସବୁ ସାର୍ ମାନେ ଗୋଟେ ହଲରେ ଏକାଠି ସେ ସର୍ବପଲ୍ଲୀ ରାଧା କିଷ୍ଣଙ୍କ ବିଷୟରେ କଥା ହେବା ପାଇଁ ଆସନ୍ତି ପିଲାମାନେ ସବୁ ସମସ୍ତଙ୍କୁ ଆଗରୁ କୁହା ହେଇଥାଏ ସେମାନେ ସବୁ ଫୁଲ ସବୁ ତୋଳିକିରି ଆଣିଥାନ୍ତି ସୁ ମାଳ ତିଆରି କରି ରଖିଥାନ୍ତି। ସବୁ ସାର୍ ମାନଙ୍କ ପାଇଁ ଗୋଟେ ଗୋଟେ ଦିଆଯାଏ ଉ ଦୁବ ଅରୁଆ ଚାଉଳ ସମସ୍ତଙ୍କ ଉପରେ ପକାଯାଏ ତାପରେ ସମସ୍ତଙ୍କୁ ଫୁଲମାଳ ଗୋଟେ ଗୋଟେ ଦିଆଯାଏ। ବନ୍ଦାପନା କରାଯାଏ। ସବୁ ସାର୍ ମାନେ ଜାଣ ଜାଣନ୍ତି ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଅସରେ ଉଁ ପିଲାମାନାନଙ୍କୁ ସବୁ କୁହନ୍ତି। ସାର୍ ମାନେ କହିସାରିଲା ପରେ ପିଲାମାନୋନଙ୍କୁ ଯାହାର ଇଚଛା ହୁଏ ସେମତି କୁହନ୍ତି ଭଲ ପିଲାମାନୋନ ସାଧାରଣତଃ କୁହନ୍ତି ଉଁ ଜନ ଜନକୁ ବହୁତ ରାଧାକୃଷ୍ଣଙ୍କ ବିଷୟରେ ବହୁତ ଜାଣିବା କଥା ଥାଏ ତାଙ୍କ ପିଲାଦିନର କଥା ତାଙ୍କ ଜୀବନୀ କଥା ସବୁ ଆଲୋଚନା କରାଯାଏ। ସାର୍ ମାନଙ୍କୁ ସେ ବିଷୟରେ କୁହନ୍ତି ଆଉ ପିଲାମାନଙ୍କୁ ଏ ରାଧାକୃଷ୍ଣଙ୍କୁ ପଢେଇବା ପାଇଁ ଉ ଉତ୍ସାହିତ କରାଯାଏ ଆଉ। ପରେ ପିଲାମାନେ ହଁ ପିଲାମାନେ ସାର୍ଙ୍କ ପାଇଁ କିଛି ଆଣିଥାନ୍ତି ଉପହାର ଦେବା ପାଇଁ ଉ ସାର୍ ମାନଙ୍କ ପାଇଁ ମିଠା ବି ମଗା ଯାଇଥାଏ ଆମେ ପାଳନ କରୁ। ତାପରେ ସେଦିନ ବି ଯୋଉ ପଇସା ହେଇଥାଏ ସେଥିରେ ଖୁସିରେ ସବୁ ପଇସା କରିଥାନ୍ତି ପିଲାମାନେ ସାର୍ ମାନଙ୍କ ପାଇଁ ଭୋଜି ବି ଥରେ ଥରେ ଭୋଜି ହୁଏ ସେ ଭୋଜିରେ ସବୁ ସବବିଲା ଆସିଥାନ୍ତି ସାର ମାନେ ବି ଆସିଥାନ୍ତି ଘରକୁେକି ଖେଳନ୍ତି। ର ଭୋଜି ଫୋଜି ହୁଏ ନା ନାଇଁ ତମ ସ୍କୁଲରେ।
ହଁ ଆଉ ଆମର ବି ସେମିତି ତ ପାଳନ କରାହୁୁଏ। ହ୍ୟାଲୋ।
ହଁ କହ।
ହଁ ଆଉ ଆଗରୁ ତ ସ୍କୁଲରେ ଯାହା ଯେମିତି ସବୁ ଏମତି ପାଳନ ହଉଥିଲା ଆଉ ଏବେ କଣ ଏବେ ତ କଲେଜରେ ଉ ସେମିତି ଖାଲି ପଇସା ସବୁ ଆଦାୟ କରିଦଉଛୁ ପଇସା ଆଦାୟ କରିକି ଏବେ ତ ସବୁ କେକ୍ କଟା ହଉଛି ଆଉ ତ ସମସ୍ତେ କେକ୍ କାଟୁଛନ୍ତି ଥଣ୍ଡା ଆଣୁଛନ୍ତି ଆଉ ଆଗେ ସବୁ ସାର୍ ମାନଙ୍କୁ ଥଣ୍ଡା ଦେଇ ଦଉଛୁ ଦେଇ ସାରିଲା ପରେ କେକ୍ କଟା ହଉଛି କେକ୍ଟ କେକଟା ହବ ତାପରେ ଉ ତାପରେ ଯାଇକି ସାର୍ ମାନେ କଣ ଟିକେ ଟିକେ କହିବେ ଛୁଆ ମାନଙ୍କୁ ବି ତ ଛୁଆ ମାନେ ତ କେହି କୁହନ୍ତିନି କଲେଜ ରେ ଲାଜ କରିକି କେହି କୁହନ୍ତିନି ଖାଲି ଯାହା ସାର୍ ମାନେ କହିଦିଅନ୍ତି କିଛି କିଛି। ସେ ଟିକେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ବିଷୟରେ କହିଦେବେ କହିସାରିକି ତାପରେ ତ ଛୁଆ ମାନେ ସବୁ ଉ ଯାହା ଆଉ ଯାହା ସବୁ ଗିଫ୍ଟ ଆଣିଥିବେ ସବୁ ଗିଫ୍ଟ କି ଏତେ କେତେବେଳେ। ଏଇ ବର୍ଷ ଆମର ଦେଇଥିଲେ ଗୋଟେ ବୁଦ୍ଧଙ୍କର ଗୋଟେ ଫଟୋ ଫ୍ରେମଟେ ଆଉ ସେମିତି ଯାହା ସବୁ ଏମିତି ଅଲଗା ଅଲଗା ଗିଫ୍ଟ ସବୁ ବର୍ଷ ଏମିତି ଦିଅନ୍ତି ଆ ଗିଫ୍ଟ କରନ୍ତି ସବୁ ଦେଇକି ଦେଇ ସାରିଲା ପରେ ସବୁ ନିଜ ନିଜ ଘରକୁ ପଳାାନ୍ତି ସେଦ ତ କ୍ଲାସ୍ ନଥାଏ ପଳାାନ୍ତି ଆଉ ସ୍କୁଲ ବେଳେ ଥିଲା ବହୁତ ମଜାମସ୍ତି ହେଉଥିଲା ଭଲ ଲାଗୁଥିଲା ଆଉ କଲେଜରେ ତ ଆଉ ସେଗୁଡ଼ା ହୋଉନି ଖାଲି ଏମିତି ଖାଲି ଗୋଟେ ଯାଇକି କରିଦେଇକି ପଳେଇ ଆସିବା କଥା ଆଉ ତମର କଲେଜ ରେ କେମିତି କଣ କରନ୍ତି?
ସବୁ ପିଲାମାନୋନ ଯାଉନାହାନ୍ତି ଉ କେବଳ ବଡ ପିଲାମାନୋନ ଯାଇକରି କିଛି ଟ କରୁଛନ୍ତି ଅଳ୍ପ କିଛି ହଉଛି ଏମିତି ଆମ କଲେଜରେ। ସେମିତି ବେଶୀ କରା ହଉନି ବଡ ପିଲାମାନୋନେ ଅଳ୍ପ କିଛି ସ ମାନଙ୍କୁ ନେଇ ଏକାଠି ହେଇ ପୂଜାପୂଜି ଟିକେ କରୁଛନ୍ତି।
ହଁ ସମସ୍ତଙ୍କ ତ ସେମିତି ହଉଛି ଆଉ ସ୍କୁଲ ବେଳରେ ଯେମିତି ସବୁ ଭଲ ସେ ହଉଥିଲା ସେମିତି ତ ହଉନି ସ୍କୁଲରେ ଆମର ଗୋଟେ ଗୋଟେ ବର୍ଷ କରନ୍ତି ନାଚ ଗୀତର ଆୟୋଜନ ବି ରଖନ୍ତି ମାନେ ସାର୍ ସବୁ ଛୁଆମାନେ ସବୁ ନାଚ ଗୀତ କରନ୍ତି ଆଉ କେହି କେହି ମ୍ୟାାମ ମାନଙ୍କୁ ବି ଯେଉଁମାନେ ନାଚ ଜାଣିଥାନ୍ତି ସେମାନେ ବି ନାଚନ୍ତି ଗୋଟେ ଭଲ ଲାଗେ ଛୁଆମାନେ ନାଚନ୍ତି ସବୁ ଗ୍ରୁପ ସବୁ ଗ୍ରୁପ୍ ଡ୍ୟାନ୍ସ କରନ୍ତି ଏକା ବି ଦତିି ଜଣିଆ ଏମିତି ବି ସବୁ ନାଚନ୍ତି ନାଚ ହୁଏ ସାର୍ ମାନଙ୍କ ପାଇଁ ଶ୍ଳୋକ ପ୍ରଥମେ ଗୋଟେ ଶ୍ଳୋକ କୁହନ୍ତି ଯୋଉ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ସେ ଶ୍ଳୋକରୁ ଆରମ୍ଭ ହୁଏ ଆଉ ଗୀତ ବି କି କି ସବୁ ଗୀତ ଗାଆନ୍ତି। ଗୀତ ଗାଆନ୍ତି ନାଚନ୍ତି ଯାହାର ଯାହା ପସନ୍ଦ ଆଉ ଭଲ ଲାଗେ ସ୍କୁଲ ଟାଇମରେ କେତେ ଏମତି ସବୁ ପାଳନ କରାଯାଏ ଆଉ ଭୋଜି ଯେମିତି କହିଲୁ ଆମର ବି ସେମତି ବେଳେ ବେଳେ ଭୋଜି କରୁ ଭୋଜିରେ ଆହୁରି ମଜା ହ ହୁଏ ମାନେ ସାଙ୍ଗ ହେଇକି କରିବା ସାର୍ ମ୍ୟା ସାର୍ ମ୍ୟାାମ ମାନେ ବି ରୁହନ୍ତି ଆଉ ସାରମାନେ ବି ପଇସା ପତ୍ର ଦରକାର ହେଲେ ସାରମାନେ ବି ଦିଅନ୍ତି ଆଉ ଦିଅନ୍ତି ଦେଇକି ସମସ୍ତ ମତେ ମିଶିକି କରୁ ବହୁତ ଭଲ ଲାଗେ ଖୁସି ଲାଗେ ବହୁତ ଆଉ ଏବେ ତ ଆଉ ସେଗୁଡା କଲେଜ ରେ ହେଇପାରୁନି ହଉ ଯାହା ସମୟ ବଦଳୁଛି ସବୁ ତ ବଦଳୁଛି ହଉ ତା ହେଲେ ଆଉ ତୁ ଯାହା କଣ କରିବୁ ମୁଁ ତାହଲେ ରଖୁଛି।
ହ